ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଶୁଣା ଯାଉଛି?
ହଁ ହଁ।
କଣ କରୁଥିଲ?
ମୁଁ ଏଇ ରୋଷେଇ ଟିକେ ସାରିକି ବାଦାମ ଦି ଟା ଭାଜୁଥିଲି ଆଉ।
ରୋଷେଇ, କଣ ରୋଷେଇ ଆଜି ତମର ହେଇଛି?
ଆମର ତ ଏଇ ଆଜି ହେଲା ଡାଲମା ହେଇଛି ବାଇଗଣ, ଆଳୁ କଖାରୁ ଆ ଟିକେ ପକେଇକି କରୁ ଡାଲମାର ଆଉ
ଅ ଆଜି ଡାଲମା ହେଇଛି ତମ ଡାଲମା କଣ ଅ ତମ ପୁଅ ବି ଡାଲମା ଖାଉଛି ନା କଣ? ହଁ ପା ପୁଅଟେ? ତମର ପା ପୁଅଟେ?
ହଁ।
ଆଛା। ଘରେ ଆଉ କଣ ହେଇଚି ରୋଷେଇ ଆଜି? ଭାତ, ଡାଲମା ହେଇସାରିଲାଣି। ଭାତ, ଡାଳମା ଆଉ କଣ କରିଚ?
ମିଲମିକର ହେଇଚି ପୋଟଳ ଆଳୁ ଭଜା।
ଓ ହୋ।
ହୁଁ
ତା ମାନେ ତମର ରୋଷେଇ ପ୍ରାୟ ସରି ସରି ଆସିଲାଣି?
ହଁ ସରି ଗଲାଣି ବାଦାମ ଟିକେ ଭାଜିବି ଭାଜିଚି।
ଆଚ୍ଛା ରୋଷେଇରେ ସବୁ ତାହେଲେ ତମୁକୁ ସବୁ ରୋଷେଇ ଭଲସେ ଜଣା।
ହଁ। ହଁ ହଁ ସେମିତି କରିଦଉଚି ଆଉ। ତମର
ରୋଷେଇରେ ଆମର ମୁଁ ତ ହେଲା ଘରେ ନାହିଁ। ବାପ ଘରୁକୁ ପଳେଇ ଆସିଚି ସେଇ ଡାଲମା ହେଇଚି ଛତୁ ଭଜା ଟିକେ ହବ ଆଳୁ ଭର୍ତ୍ତା। ଏମିତି ଆଜି ଏଇ ରୋଷେଇ ସାଧା ସିଧା ରୋଷେଇ ଆଉ ରୋଷେଇରେ ବୋଉ ରୋଷେଇ ତାଙ୍କ ସେ ହେଲା ସେ କରୁଚନ୍ତି ମୁଁ ଏଇଠି ଏମିତି ଏଇ ଝିଅ ଟା ଝିଅ ମୋର ଗୋଟେ ଛୋଟ ଝିଅ ନୁହଁ କି? ତାକୁ ଆଣୁଚି ତାର ଦାୟିତ୍ଵ ନଉଚି ବୋଉ ତାର ରୋଷେଇରେ ବ୍ୟସ୍ତ। ଏମିତି ଆଉ। ଝିଅକୁ ରୋଷେଇ ଏବେ ପା ତାକୁ ହଁ ଏଇ ଘଣ୍ଟେ ହେଲା ଶୋଇ ଦେଇେକି ଆସିଚି। ଶୋଇ ଦେଇକି ଆସିଲି ତାକୁ ତେଲ ଫେଲ ମାରିଦେଲି ଶୋଇଦେଇଚି କାଶ ଟିକେ ଟିକେ ହଉଚି। ଶୋଇଦେଇକି ଆସିଚି ଉଠିବ ଖାଇବା ଟାଇମି ତାର ବାରଟାରେ ଖାଇବା ଟାଇମି ଉଠିବ ଆଉ।
ଖରାବେଳରେ ଶୋଇବ ନା ଶୋଇବେନି?
ଖରାବେଳେ ଖିଆ ପିଆ ତ କରିବ ଖାଇବାର ତ ତମେ ଜାଣିଚ ଛୋଟ ଛୁଆ ଯେତେ ହଇରାଣ କରୁଚନ୍ତି। ତମ ପୁଅ କୁ କଣ ସବୁ ଦୋଉଚ ସକାଳେ କଣ ଖାଉଚି?
ସିଏ ଇଟିଲି ଅମୁଲୁ ଖାଇଥିଲା।
ଘରେ ବନେଇଥିଲ?
ହଁ ଘରେ ନିଜେ ହୁଁ ତରକାରୀ କରାହେଇଥିଲା ଆଉ ଇଟିଲି କିଣା ହେଇକି ଆସିଥିଲା।
ନା ତାକୁ ବାହାର ଜିନିଷ କଣ ପାଇଁ ଦଉଚ ଛୋଟ ଛୁଆକୁ ବାହାର ଜିନିଷ ଦବନି।
ଓ
ଛୋଟ ଛୁଆ କୁ ବାହାର ଜିନିଷ ଦବନି ତାକୁ ସବୁ ଘର ତିଆରି ଜିନିଷ ନିଜେ ବନେଇକି ଦବ ହାତରେ।
ହେଇ
ଏଁ ସେଇ ସବୁ ଜିନିଷ ବାହାର ଜିନିଷ ଗୁଡା କଣ ଏତେ ହାଇଜିନିକ୍ କି ଏତେ ମାନେ ଏତେ ଭଲ ନୁହଁ ନା। ତାକୁ ଘର ଜିନିଷ ସବୁକୁ ମାନେ ଛତୁଆ ଫତୁଆ ତାକୁ ଧୀରେ ଧୀରେ ଦଉନ।
ଛତୁଆ, ଡଲିଆ, ଓଡସ୍ ଏଇ ସବୁ ଜିନିଷ ରା ତାକୁ ଧୀରେ ଧୀରେ ତାକୁ ଖାଇବା ଶିଖା ଏଇରା ଇଟିଲି ଫିଟିଲି ରା ଭଲ ନୁହଁ ବାହାର ଜିନିଷ।
ଛତୁଆ ଖାଏ ନାଇଁ ଇଟିଲି ଯୋଉ ବିରିରେ ଖାଲି ବିରିରେ ଯୋଉ କରନ୍ତିନି। ସେଇ ଖାଲି ବିରି ଆଉ ଚାଉଳ।
ନା ବାହାର ଜିନିଷ ଦବନି।
ଆଉ ଖାଇବାରେ ପକେଇଛ ସେରା ଆଣ।
ଉଁ-ଉଁ-ଉଁ।
ସେ ଖାଏ ଖାଇବା ତାର ଦେହ ଟିକେ ଖରାପ ହେଲା। ହେଇଠି ଖାଇବା ପୁରା ବନ୍ଦ ତାର। ସବୁ ଖାଇବା, ତା ଦେହ ପୁରା ଖରାପ ହେଇଯାଇଥିଲା ମଝିରେ‌।
ଆଉ କଣ ହେଇଥିଲା, କଣ ହେଇଥିଲା?
ଜରଫର ଫୁଣିକିଆ ଦୃଷ୍ଟିିଆ ପୁରା ପନ୍ଦର ଦିନ ଏମିତି ଲାଗିକି ରହିଲା। ସେଇଭଳି ଖାଦ୍ୟ ମୂଳୁରୁ ସବୁ ଖାଦ୍ୟ ଛାଡି ଦେଇଥିଲା, ଭାତ ବି ଏମିତିରେ ବି ଭାତ୍ ଭାତ ବି ଖାଉନଥିଲା, ଏବେ ଟିକେ ଟିକେ ଭାତ ଖାଉଚି।
ଆଚ୍ଛା।
ଆ
ଆ କଣ ଦେହ ତାହେଲେ ଭଲ ନାହିଁ ହଁ ଏଇନା ତ ଛୋଟ ଛୁଆଙ୍କୁ ଜର। ଝାଡା ବାନ୍ତି ଏଇ ପ୍ରାୟ ଛୋଟ ଛୁଆଙ୍କୁ ଥଣ୍ଡା ଏରା ସବୁ ଲାଗି ରହିଛି ଆଉ।
ହଁ ବା ଥଣ୍ଡା ଏ ଛୁଆ ବି ଆସିଛନ୍ତି ନଣନ୍ଦଙ୍କ ଝିଅ। ସେ ତ ଗୋରୁ ଗରି ଥଣ୍ଡା ମନ ଇଚ୍ଛା ହେଇ ଦଉଛନ୍ତି।
ଆଉ ରଜ ପାଇଁ କଣ ଆସିଛନ୍ତି ଛୁଆମାନେ ନା କଣ ରଜ, ରଜ ପାଇଁ ଆସିଥିଲେ?
ହଁ।
ଆଚ୍ଛା। ରଜ ତ ମାନେ ରହିବେ ନା କଣ ରଜ ତ ସରିଗଲାଣି? ଆଉ ସ୍କୁଲ୍ ଫୁଲ୍ ଖୋଲିବ ବୋଧେ ଯିବେ ହେରି?
ହଁ କାଲି ତ ସବୁ ପଳେଇବେ ସେ ଯୋଉ ଆସୁଛନ୍ତି ଦିଅର। ହଁ-ହଁ, ଦିଅର ସେ ଯାଆ ଆସିଛନ୍ତି, ମାଉସୀ ଆସିଛନ୍ତି। ମଉସା ଆସିଥିଲେ ପଳେଇଲେ, ଯାଆ ଯାଇଛନ୍ତି ତାଙ୍କ ବାପ ଘରକୁ।
ଓହୋଃ, ତମ ଯାଆଙ୍କ ବାପ ଘର କଣ ସେଇ ପାଖରେ?
ହଁ ଏଇ ପାଖରେ। ହଁ ଅଧ ଅଧଘଣ୍ଟେ ଲାଗିବ ବୋଧେ ଯିବେ ପହଞ୍ଚିବାକୁ।
ଆଚ୍ଛା, ତମ ଘରେ ଆଉ ସବୁ ତାହେଲେ ତମେ ନା ଏକୁଟିଆ?
ମୁଁ ତ ହଁ ଛୁଆ ପଳେଇଲେ ଯାହା ଯାଇଛନି କାଲି ତାଙ୍କ ବାପ ଘରକୁ।
ଓହୋଃ।
ବୋଧେ କାଲି ଆସିବେ କି କଣ କହିଛନ୍ତି ତ କାଲି ଆସିବେ ବୋଲି। କାଲି ସବୁ ପ
ଆଉ ତମ ପୁଅ କଣ କରୁଛି ଏଇନା?
ସିଏ ତା ବାବା ପାଖରେ।
ଓହୋଃ। ତାଙ୍କ ବାବା କଣ ତାଙ୍କ ବାବା ଦୋକାନରେ?
ନାଇଁ ଘରକୁ ଆସିଲେଣି ହେରି ଏଇ ପୁଅର ରହିଲ୍ ପୋଷ୍ଟାଲରେ ପଇସା ରଖିକି ତାକୁ ଆସିଲେ।
ଓହୋଃ, ପୋଷ୍ଟ ଅଫିସ୍ କଣ ପାଖ ନା ତମ ଘରଠାରୁ ଦୂର? ଓହୋଃ, ତମ ପୁଅ ଚଗଲା ହଉଛି ନା ନାଇଁ?
ଏକ ନମ୍ବର।
ହଁ ଏ ଛୋଟ ଛୁଆ ତ ଚଗଲା ତାଙ୍କ ବୟସ ସେଇଆ ଏଇନା ଚଗଲା ହେବେ ଆଉ।
ହଁ ବା ପକା ଚଗଲା, ଏବେ ବା ଦେହ ଖରାପ ଥିଲା ଘରକୁ ଯିବାର ଥିଲା ବାହାରିଛି ଘରକୁ ଯିବା ପାଇଁ ଜର।
ହଁ ଏଇ ଛୋଟ ଛୁଆ କଣ କରିବ ତାକୁ ଜର ଝା ଡ଼ା ବାନ୍ତି ସବୁବେଳେ ଲାଗି ରହୁଛି ଆଉ ଆଉ ତମ ପୁଅ ବାବା ସାଙ୍ଗରେ କଣ ଖେଳ ଖେଳୁ
ସେ ତା ବାବା ସାଙ୍ଗରେ ବେଶୀ ଖେଳେ ଷଣ୍ଢ ଲଢେଇ ଲାଗିବ ମୁଣ୍ଡ ମୁଣ୍ଡ ଲଗେଇକି ମୋ ବାଇ ମୋ ପାଖରେ ସେତିକି ସେ ଫ୍ରି ନ ଥାଏ ତା ବାବା ପାଖରେ ସେତିକି।
ହୁଁ। ଆଉ ତମ ପୁଅକୁ କେତେ ବର୍ଷ ଚାଲୁଛ?
ତାକୁ ଏଇ ତିନି ପୁରିକି ଚାରି ଚାଲିବ ନଭେମ୍ବର ଏକେରୁ। ତିନ ଚାର ମାସ ତାର ହଁ ତା ମୋ ଯାଆଙ୍କୁ ବଡ ଦେଢଶୁରଙ୍କ ପୁଅ।
ସେ ବୋଧେ ସମାନ ବୟସର?
ଦି ମାସେ ବଡ ସାନ।
ଅ ହ।
ହ
ଦି ଦି ମାସେ ବଡ ସାନ ଆଉ ଦି ଭାଇ ଖେଳୁଥିବେ ଭଲ ମ ଇଏ କରୁଥିବେ ଆଉ। ଦି ଜଣଙ୍କ ଏକାଠି ହେଇଗଲା ବେଳକୁ ଛୋଟ ଛୁଆ ଇଏ ଚଗଲାକୁ ସିଏ ଚଗଲା।
ହ ନା
ଆଉ ପୁଅ ଗାଧେଇକି ଖାଇବ କେତେବେଳେ ତାକୁ ତା ଖାଇବା ପିଇବା ଦଉଛ? ଖାଇବା ପିଇବା ତାକୁ କେତେବେଳେ ଦଉଛ?
ସିଏ ଯୋଉ ଖାଇଲା ସଖାଳୁ ଇଟିଲି ଟିକେ ଖାଇଦେଇଛି ଏ ବିସ୍କୁଟ ତାର ନିଜେ ହାତେରେ ଧରି ଧରି ଖାଇବ
ହଁ।
ଆ ଆସ ବାଉ ତାର ବାରଟା ସାଢେ ବାରଟାରେ ଭାତ, ଡାଲମା
ଆଛା ରାତି ବେଳେ କଣ ଦଉଛ?
ରାତିରେ ରୁଟି କେତେବେଳେ ପିଠା କରିଥିଲେ ଚକୁଳି ପିଠା ତାର ପ୍ରିୟ ଉସୁନା ପିଠା କରିଦିଏ ଉଷୁନା ପିଠା ମୁଠେ ବିରି ପକେଇକି ଉଷୁନା ଚାଉଳରେ ତାକୁ ସେ ଷୁନା ଚାଉଳ ଭଜା ଆଳୁ ଫାଳୁ ଭଜା ହେଇଥିଲେ
ହୁଁ। ରଜରେ ହେଲା ପୁଅ ତ କଣ ଦୋଳି ଫୋଳି ଖେଳିବା ପାଇଁ ଯାଇଥିଲା ବୋଧେ?
ହଁ।
ଫଟୋ ଦେଖିଥିଲି ତମର ତ ସେଇଥିପାଇଁ ଜାଣି ପାରିଥିଲି ଯେ ଗୋଟେ କୁଆଡେ ଖେଳିବା ପାଇଁ ଯାଇଛି। ତମର ସିଆଡେ କଣ ରଜ ମହୋତ୍ସବ ହଉଛି କି?
ହଁ।
ରଜମହୋତ୍ସବ ହଉଛି?
ହଁ ହଁ।
କୋଉଠି ହଉଛି ମାନେ ସେଇ ପାଖା ପାଖି ତାହେଲେ ରଜ ମହୋତ୍ସବ ହଉଛି ନା ସବୁଠୁ ତ ଏଇନା ରଜ ମହୋତ୍ସବ ଚାଲିଛି ଆଉ।
ହଁ ନଣନ୍ଦ ଝିଅ ସବୁ ଆମୁ ଯାଇଥିଲୁ ଯା
ଅ ହଁ।
ତା ଦେହରେ ବର୍ଷା ତ ହେଲା ଆଉ ଦି ଦିନି ପର୍ଯ୍ୟନ୍ତ କୁଆଡେ ଯାଇ ହେଲାନି। ପାର୍କ ଫାର୍କ ଥିଲେ ଯିବା ପାଇଁ ପଅରଦିନ ବର୍ଷା। ଆଜି କଣ ଯିବେ କି ବୋଧେ ପାର୍କ।
ହୁଁ। ହଁ ରଜର ତ ପ୍ରଥମ ଦିନ ଟା ବର୍ଷା ହେଲା। ଆଉ ତାପରେ ଲାଷ୍ଟ ଯୋଉ ଶେଷ ଦିନ ବି ବର୍ଷା। ଆମର ବି ଆଡେ ହେଇଥିଲା। ଆମର ଏଠି ରଜ ମହୋତ୍ସବ ହେଇଥିଲା। ସମସ୍ତେ ଆସିଥିଲେ କିନ୍ତୁ ତମେ ଆସିପାରିନଥିଲ ଆଉ।
ପୁରା ସବୁ ଭେରାଇଟି ଭେରାଇଟି ଦୋଳି, ଛୁଆ ସବୁ ଭଲରେ ଖେଳିି ଲେ ଖେଳନା ଫେଳନା କିଣିକି ଆଣିଲେ।
ହଁ। ଆଉ ଏଇଆ ଛୋଟ ଛୁଆ ତ ଖେଳନା ପ୍ରିୟ ଆଉ। ଯୁଆଡେ ଯିବେ ତାଙ୍କର ଆଗେ ଖେଳନା ଟା ହେଲେ ସଇଲା ଆଉ।
ଯେତେ ଖେଳନା ଥାଉ ସେ ଖେଳନା ପାଇଁ ଏତେ ତମେ ଦିଅ ସେ ସେତେ କାନ୍ଦିବେ।
ହଁ।
କାଲି ଯାଇଥିଲା ତା ଦେଈ ହେରିକା ଙ୍କ ସାଙ୍ଗରେ ଯାଇଥିଲା ମାର୍କେଟେ
ଦେଈ ମାନେ ତମ ନଣନ୍ଦଙ୍କ ସାଙ୍ଗରେ?
ବୁଲି ବୁଲାକି ତାର ଆସିଲା।
ହୁଁ। ଆଉ ଏଇନା କଣ କରୁଥିଲ? ବସିଚ ରୋଷେଇ ସାରିକି ବସିଚ।
ହଁ ଏଇ ବାଦାମ ଟିକେ ଫାଙ୍କା ଥିଲି ତ ବାଦାମ ଟିକେ ଭାଜିଦେଲି, ପୁଅ ବାଦାମ ଖାଇବା ପାଇଁ କହିଲା ଦେଖିଦେଲା। ଥୁଆ ହେଇଚି ଶଶୁର ଆଣିଥିଲେ।
ଅ ହ।
ମାମା ବାଦାମ ଖାଇବି।
ହଁ।
ହୁଁ
ଛୋଟ ଛୁଆ ସେ ଯାହା ଧରିବେ ବି ତାଙ୍କୁ ଦେଲେ ବି ସବୁ ଜିନିଷ
ସବୁ ଖାଇଦେବେ ହଁ। ଝିଅ ସବୁ ।
ଆଁ ଝିଅର ଏଇ ପା ସିଝା ହେଲେ ତାକୁ ଖୋଇଦେବି। ସେଇ ଅମୃତଭଣ୍ଡା, ଗାଜର ଆଳୁ ଫାଳୁ ପକେଇକି ଡାଲମା ହଉଚି, ସେ ଡାଲମାରେ ଡାଲମାକୁ ଟି କେ ଛୁଙ୍କ ଦେଇ ଦଉଚି ଗୁଆ ଘିଅ ଗୋଟେ ଜୋଡେ ଜିରା ରସୁଣ ଟିକେ ଦେଇକି ଏମିତି ଡାଲମା ହଉଚି, ତାକୁ ଛୁଙ୍କ ଦେଇକି ତାକୁ ଭାତ ଟି ଚକଟିକି ହେଲାଣି ନା ବର୍ଷେ, ଆଉ ସେଇ ଥିରେ ହେଲା ଦଉଚି ଖାଇବା ପାଇଁ ଆଉ। ସେଇଥିରେ ଖାଉଚି ଆଉ। ଚକଟିକି ଦଉଚି ଆଉ ଛୋଟ ଛୁଆ ତ ତମେ ଜାଣିଚ ଖାଇବା ପାଇଁ କେମିତି ହଇରାଣ କରନ୍ତି।
ଛୁଆ ମୋ ପୁଅ ଆଜି ପର୍ଯ୍ୟନ୍ତ ହଇରାଣ କରୁଚି। ହାତରେ ନିହାତି ଏବେ ଛୋଟ ଛୁଆ ହାତରେ କଣ ଖାଇବା । ତାକୁ ନିଜେ ଖୁଆଇବାକୁ ପଡିବ।
ଖୁଆଇବା ପାଇଁ ପଡିବ, ଛୁଆ ଚକରରେ ମାନେ ତ ଦାୟିତ୍ଵ ଟା ବେଶୀ ଯେ, ଆଉ କୁଆଡେ ତମେ କଥାବାର୍ତ୍ତା ବି ହେଇ ହଉନି ସମୟ ବି ମିଳୁନି କାହା ସହିତ କଥା ହବା ପାଇଁ। ଏଇଆ ଆଉ। ଆଉ ବର୍ଷା କାଲି ହେଇଥିଲା?
ବର୍ଷା କାଲି ନାଇଁ, କାଲି ନାଇଁ ହେଇନଥିଲା ସେ ପଅରଦିନ।
ଉଁ।
ପଅରଦିନ ହେଇଥିଲା।
ହଁ ଶୁଏେ ନା ନାଇଁ ପୁଅ ଶୋଇବା ଠିକ ଠାକ ନା ନାଇଁ।
ତାର ଶହି ଉଠେଇକି ଶେ ଶୋଇବ ଇବ ପରା ରାତିରେ ଛଅଟା ସାତଟାରେ ଉଠିଲା ଆଠଟାରେ ଉଠିଲା ଖାଇକି ତାର ଖେଳୁଛି ଖାଇଦେଇକି ତାର ସାଢେ ଗୋଟେରେ ଶୋଇବ।
ହୁଁ ଆଚ୍ଛା।
ମୁଁ ତ ଆଉଥରେ କହୁଚି ଗାଧେଇଦେବି ଆଉ ଗାଧେଇକି ଖୁଆଇବି।
ହଁ ହଉ। ଠିକ୍ ଅଛି ତମେ ପୁଅକୁ ଯାହା ଖୁଆଇଦେବ ମୁଁ ର ଯଉ ପରେ କଥା ହେବା ଆଉ ହଉ।